ହାଲୋ। ହେଲାୋ।
ହୁଁ ହ୍ୟାଲୋ।
ହଁ। କଣ କରୁଛ?
ଏଇ ଘରେ ଅଛି।
ହୁଚ ଚାଲ ଅଛି। ହଁ ହଁ କଣ ଖାଇଥିଲ?
ଏଇ ଗୋଟେ ନା କୁୁରକୁରି ଖାଉଥିଲି।
କୁର୍କୁରୀ।
ହୁଁ।
ଓ ହୋ।
ଆଉ ତମେ କଣ କରୁଛ?
ମୁଁ ରୋଷେଇ କରୁଛି।
ଆଚ୍ଛା।
ହଁ ଘରେ କିଏ କିଏ ଅଛନ୍ତି।
ଆମ ଘରେ ମୋ ବୋଉ ବାପା ଝିଅ ଆଉ ମୁଁ।
ଝିଅ ମାନେ?
ଝିଅ ମାନେ ସାନ ଝିଅ।
ହୁଁ ହୁଁ। ମ କୋଉ ଡିଷ୍ଟକ୍?
ଢେଙ୍କାନାଳ।
ଓ ହୋ।
ତମର?
କେନ୍ଦ୍ରାପଡ଼ା।
ଆଚ୍ଛା। ହଉ ତମ ଘରେ କେ କିଏ କିଏ ଅଛନ୍ତି?
ମୋ ଘ ଆମ ଘରେ
ହୁଁ।
ଆମ ଘରେ ମୋ ଶାଶୁ ଶ୍ୱଶୁର
ହୁଁ।
ଆଉ ପିଲା ଦିଇଜଣ
ସୁବିଲାନି।
ପିଲା ଦି ଜଣ।
ଆଚ୍ଛା। ଆଉ ଅବିକା କଣ କରୁଛନ୍ତି?
ରୋଷେଇ କରୁଛି।
ଆଚ୍ଛା।
ହ ଆପଣ ଏବେ କଣ ରୋଷେଇ ଏବେ ନା ଡାଲି ଆଉ ଗୋଟେ ଶାଗ ହେଇଛି ଆଉ କଲରା ଭଜା। ଆଉ କଣ ଦେଖିକି କରିବି ଆଉ।
ଆଉ? ଏବେ କଣ କରନ୍ତି ପଢୁଛନ୍ତି ନା? କଣ କରୁଛନ୍ତି ଏବେ? ହାଲୋ।
ମୁଁ କହିଲି ପଢ଼ୁଛି।
କଣ ପଢୁଛନ୍ତି।
ଏବେ ମୋର ଡିପ୍ଲୋମା ସେକେଣ୍ଡ ଇୟର ହେଲା।
ହଁ ହଁ।
ହଁ।
ଘରେ ବାବା ମାଙ୍କ ଦେହ ଭଲ ଅଛି?
ଶୁଭିଲାନି।
ବାପା ମାଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ହୁଁ ହୁଁ।
ହଁ।
ଙ୍କ କରୁଛନ୍ତି ଏବେ ବାପା ମା?
ଅବିକା ତ ବାପା ଅଛନ୍ତି ବାହାରେ ସେ କାମ କରୁଛନ୍ତି ବାହାରେ ଅଛନ୍ତି।
ହୁଁ ହୁଁ।
ବୋଉ ଆର ପଟେ ଅଛି।
ରୋଷେଇ କରୁଛନ୍ତି।
ନାଇଁ ନାଇଁ ନାଇଁ ଆମ ଝିଅ ଟା ଅବିକା ଆଇଲା ସ୍କୁଲ୍ ରୁ ଯେ ଆରପଟେ ଅଛି ତା ସହିତ।
ଓହୋ। ବାପା କଣ କରନ୍ତି?
ରାଜ ମିସ୍ତ୍ରୀ।
ଓ ହୋ। କଣ ରଜରେ କୁଆଡେ ଯାଇଛନ୍ତି ବୁଲି? ରଜରେ କଣ କେମିତି ବୁଲାବୁଲି? କଲେ କଣ ନାହିଁ କେଉଠି ଯାଇଛନ୍ତି ବୁଲାବୁଲି?
ହଁ ଫାଷ୍ଟରେ ଯଦି ଯାଇଥିଲି ଅଜା ହର ଆଡ଼େ।
ଓହୋ।
ହଁ ଆଉ ତାପରେ ତ ଆମର ଏଠି ଏ ଗାଁ ପାଖରେ ମହୋତ୍ସବ ହଉଛି।
ମହୋଉତ୍ସବ ହଉଚି ନାଇ।
ହୁଁ।
ହୁଁ। ଆଉ?
ହୁଁ।
ତମର ଯୋଉ ଢେଙ୍କାନାଲ୍ ରେ ଫେମସ୍ କଣ କହିଲ ଖାଇବା ଟା? ଖାଦ୍ୟ ବରା।
ହୁଁ।
ଓହୋ କୋଉ ପର୍ବ ଟା ଭଲ ହୁଏ ସେଠି?
ଏଠି ଦେଖିବାକୁ ଗଲେ ଢେଙ୍କାନାଳରେ ପ୍ରସିଦ୍ଧ କେବଳ ପୂଜାରେ ହଉଛି ଲକ୍ଷ୍ମୀ ପୂଜା।
ଅହ ହ।
ହୁଁ।
ଠିକ ଅଛି।
ଆପଣଙ୍କର ସେଠି?
ଆମର ଏଠି ଯୋଉ ଆଉ ତ ନଭେମ୍ବର ମାସ ପଡେନି କାଳୀ ପୂଜା ସେ କାଳୀ ପୂଜା ଟା ଅକ୍ଟୋବରରେ କାଳୀ ପୂଜାଟେ ଭଲ ହୁଏ ସବୁ ପର୍ବ ହୁଏ। କିନ୍ତୁ ସେଇଟା ଟିକେ ବେଶୀ ଭଲ ହୁଏ ଆଉ। ଆଉ ସକାଳେ କଣ ଖାଇଛି ତ?
ସଖାଳେ ପଖାଳକୁ ବାଇଗଣ ଆଉ ଆଳୁ ବଡ଼ି ଏମିତି ସବୁ ମିଶେଇ ମିଶା ଖାଇଥିଲୁ ଆଉ।
ଦେଇକି ଆଉ।
ହଁ। ଆ ବେହୁ ଦୁଆରିକ ଆସ। ଆ ଛ।
ଆଉ? ଲଞ୍ଚ ରେ କଣ ଖାଇବା?
ଲଞ୍ଚ ରେ କଣ ଖିଆ ହବ ଦେଖିବା କଣ ହଉଛି ଏପଟେ ରୋଷେଇ।
ଚାଲ। ଯାଉଚି ଚାଲ ଲ ଗଳ। ହ୍ୟାଲୋ।
ହଁ ହ୍ୟାଲୋ।
ଆଉ କଣ ଖବର କୁହ?
କହୁନାହାନ୍ତି?
ହୁଁ ହୁଁ ହୁଁ।
ନାଇଁ ଆପଣଙ୍କ ନିଜ ଘର ସେଇଠୁ କେତେ ବାଟ?
ମୋ ନିଜ ଘର ମୋ ବାପ ଘର ଭଦ୍ରକ ଡିଷ୍ଟ୍ରିକ୍ଟ ହେଇଯାଉଛି ତିରିଶ ଚାଳିଶ କିଲୋମିଟର ଡିସଟାନସ
କୋଉଠି?
ମୋ ଶ୍ୱଶୁର ଘର କେନ୍ଦ୍ରାପଡା ବାପଘର ଭଦ୍ରକ। ଡିଷ୍ଟାନ୍ସ ଚାଳିଶ କିଲୋମିଟର ହେଇଯାଉଛି। ଚାଳିଶ ହଜାର ସୁତ ଭଦ୍ରକରେ ଧାମରା
ହଁ ଜାଣିଛି।
ଧାମରା ଜାଣିଛନ୍ତି?
ହଁ ମୁଁ ବାଲେଶ୍ଵର ପଢିଛି ନା ଭଦ୍ରକ ପିଲା ଅଧାରୁ ଅଧିକା ଜାଣିଛି। ବାସୁଦେବପୁର ପିଲା ମୁଁ ତ ଅଧିକା ଜାଣିଛ।
ବାସୁଦେବପୁର ପାଖାପାଖି ଆମର ଆଉ।
ହୁଁ।
ଉଁ ହୁଁ। ଉଁ ବାଲେଶ୍ଵରରେ କୋଉ କଲେଜ କହିଲ।
ସୁଭିଲାନୀ।
ବାଲେଶ୍ଵରରେ କୋଉ କଲେଜ।
ବିଜୟାଞ୍ଜଳି କଲେଜ।
ହଁ ହଁ।
ଯୋଉ ବାଲେଶ୍ଵର ଗଲା ବେଳକୁ ବାଟରେ ଦାଣ୍ଡକାଳୀ ମନ୍ଦିର ପଡିବ।
ହୁଁ ହୁଁ।
ତାଠୁ ଜଷ୍ଟ ଟିକେ ଚାରି ପାଞ୍ଚ କିଲୋମିଟର ଆଗକୁ ରହିବ ଆଉ।
ଓ ହୋ।
ମୋ ସାନ ଭାଇ ଗୋଟେ ବାଲେଶ୍ଵରରେ କରୁଛି ଯେ ଡିପ୍ଲମା କିନ୍ତୁ କୋଉ କଲେଜ ଟା କନଫର୍ମ ନହଁ।
ଓ ହୋ ପ୍ରାଇଭେଟ ନା ଗମେଟ।
ପ୍ରାଇଭେଟ ରେ କରୁଛି।
ଆଚ୍ଛା ତାର ନା ଟା କଣ।
ରାକେଶ ମହାନ୍ତି।
ନା ନା ରାକେଶ ବୋଲି ସେମିତି ଆମ କଲେଜରେ କେହି ନାଆନ୍ତି।
ହୁଁ ହୁଁ। ଅଲଗା କୋଉଠି ହେଇଥିବ। ଅଲଗା କୋଉ କଲେଜ ହେଇଥିବ ଆଉ। ମୁଁ ଜାଣିନି ନା କୋଉ କଲେଜ ବାଲେଶ୍ୱରରେ ଜାଣିଛି କିନ୍ତୁ କୋଉ କଲେଜ ଟା ଜାଣିନି।
ଆଚ୍ଛା କୋଉ ବର୍ଷ ଆଡମିସନ ହେଇଛି।
ହଁ ହଁ କୋଉ ବର୍ଷ ଆଡମିସନ ହେଇଥିଲା। ଆର ବର୍ଷ କରିଥିଲା ନା କଣ ହଁ ବର୍ଷେ ହେଇଗଲାଣି।
ଆଚ୍ଛା ମୋର ତ। ସେଇଆ ଆଉ ମୁଁ ବି ଗୋଟେ ବର୍ଷ ହେଲା ଆଡମିସନ କରିଛି ସେଠି।
ହୁଁ ଏଇଟା ସେକେଣ୍ଡୟର୍ ହେଲା ନାଇଁ।
ଏଇ ସେମିଷ୍ଟାର ବି ଆସିବ ଆମର ଏକଜାମ ବାହା। ରିବ ରେଜଲ୍ଟ ମୋ ଆଉ କିଛି ଦିନପରେ।
ଓ ହଁ।
ହଉ।
ହଁ କୁହ।
ହଉ ରଖୁଛି।
ହଉ ହଉ।